କଣ କରୁଛୁ?
ଓହୋ ଖାଇଲୁଣି?
ହଁ ଖାଇଲିଣି ତମେ?
ହଁ ମୁଁ ଖାଇନି ଭାବୁଛି କଣ ଖାଇବି ବୋଲି। ଆଉ ଆଜି କଣ ରୋଷେଇ ହେଇଥିଲା ଘରେ?
ରୋଷେଇ ହେଇ ଥିଲା ଆଳୁ ଭଜା।
ଓହୋ।
ହଉ
ତୁ ଆଳୁ ଭଜା କରି ଶିଖିଛୁ?
ଆଜ୍ଞା।
ମତେ ଟିକେ କହିଲୁ ଆଳୁ ଭଜା କେମିତି କରନ୍ତି ତୁ କେମିତି କରୁଛୁ କହ? ମୁଁ ଟିକେ ଆଜି ତୁ ଯେମିତି ରେସିପି ବନଉଛୁ ମୁଁ ସେମିତି ଆଜି କରିବି।
ଫାଷ୍ଟେ-ଏ-ଏ ଆଳୁ କାଟିବ
ସରୁ ସରୁ କାଟୁଛୁ ନା ଯୋଉ ମୋଟା ମୋଟା?
ସରୁ ସରୁ ବାଟି
ହଉ।
ତାପରେ-ଏ-ଏ-ଏ ଉ-ଉ ତେଲ ପକେଇ କଡ଼େଇରେ ତେଲ ପକେଇବ
ହୁଁ।
ତାପରେ ଜିରା ପକେଇବ
ଓହୋ ଜିରା ପକଉଛୁ ତୁ ସୋରିଷ ସୋରିଷ ଦଉନୁ ସେଥିରେ?
ଆଗେ ସୋରିଷ ପକେଇଲେ ଚାଳିବ ଜିରା ପକେଇଲେ ବି ଚାଳିବ।
ହଉ।
ତାପରେ ପିଆଜ ଚୁନ ଚୁନ କରି କରିକି କାଟିକି ପକେଇବ।
ହଁ।
ତାପରେ ବିଲାତି ଚୁନ ଚୁନ କରିକି କାଟିକି ପକେଇବ।
ହଁ ଟମାଟା ଟମାଟୋ ସେଥିରେ ପକଉଛୁ ଯୋଉ ଉ-ଉ ଆଳୁ ଭଜାରେ?
ଉ ପକେଇଲେ ଚଳିବ ନ ପକେଇଲେ ବି ଚଳିବ।
ସେମିତି ଆଳୁ ପକେଇଲେ ଭଲ ଲାଗେ, ଏଇ ଟମାଟୋ ପକେଇଲେ ଭଲ ଲାଗେ?
ହଁ ଭଲ ଲାଗେ।
ହଉ।
ତାପରେ-ଏ-ଏ ଲଙ୍କାଗୁଣ୍ଡ ଟିକେ ପକେଇବ।
ହୁଁ।
ତାପରେ ଆଳୁକୁ ପକେଇବ।
ହଁ।
ତାପରେ ହଳଦୀ ଗୁଣ୍ଡ, ଲୁଣ ଦବ।
ହଁ।
ତାପରେ ଟିକେ ଭାଜି ଦେଇକି ପାଣି ଦବ।
ହଉ।
ତାପରେ ଘୋଡେଇ ଦେଇକି ସିଝିଲା ପରେ ହେଲା ଆଉ।
ତାପରେ ବସେଇ ଦେଇକିନା ଘୋଡେଇ ଦେଇକି ବସେଇଦବ। ସିଝିଲା ପରେ ସେଠୁ ହେଇଗଲା ଆଉ।
ଆଜ୍ଞା।
ହୁଁ ତତେ ଆଉ କଣ ଆସିଛି ରୋଷେଇ?
ହଁ ଏମିତି ଆସେ।
ଓହୋ ତୁ ଘରେ ସବୁ ରୋଷେଇବାସରେ ସାହାଯ୍ୟ କରୁଛୁ ତ ଘର ଲୋକଙ୍କୁ।
ଆଜ୍ଞା।
ଆଉ ପାଠ ପଢୁଛୁ ତ ଠିକ ଟାଇମରେ?
ଆଜ୍ଞା।
ଆଉ କୋଉ କ ଏଇନା କଣ ପଢୁଛୁ?
ଟେନ୍ କ୍ଲାସ ପଢୁଛି ଆଉ।
ଓହୋ ସବୁ ପାଠ ପଢିଲୁଣୁ ପଢା ହେଲାଣି ତୋର ଆରମ୍ଭ କଲୁଣି ସବୁ ପାଠ।
ହଁ ଆରମ୍ଭ କଲିଣି ଏମିତି ଆଉ।
ହଉ ମନ ଧ୍ୟାନ ଦେଇକି ପଢିବୁ ଆଉ।
ଆଜ୍ଞା।
ହଉ ଆଉ ଖରା ଛୁଟି ରେ ଘରେ ଯେତେବେଳୁ ରହିବୁ ସେତେବେଳେ ଘର ଲୋକଙ୍କୁ ଟିକେ କାମରେ ସାହାଯ୍ୟ କରିବୁ।
ଆଜ୍ଞା।
ଆଉ କଣ ଭଲ ରୋଷେଇ ଜାଣିଛୁ ତାର ଟିକେ କହୁନୁ? ସେଇଟା କେମିତି ବନାଯାଆନ୍ତି କଣ?
ହୁଁ। କଣ ବିଷୟରେ କହିବୁ କହୁନାହାନ୍ତି?
ହୁଁ ହୁଁ। ଆଉ ତତେ କଣ ଆସିଛି ରୋଷେଇ ବନେଇ? ମ୍ୟାଗି କରି ଆସିଛି ପରିବା ପକେଇକି।
ନା ଆସିନିତ।
ଓହୋ ଆଉ ଆଉ କଣ କରି ଜାଣିଛୁ ରୋଷେଇଁ ଉଁ ଆଉ ତତେ ଖାଇବାକୁ କଣ ଭଲ ଲାଗେ?
ମତେ ଭଲ ଲାଗେ ଭାତ ମସୁର ଡାଲି ଆଉ ଆଳୁ ଭର୍ତ୍ତା।
ଆଳୁ ଭରତା।
ଆଜ୍ଞା।
ତତେ କଣ ଖାଲି ସବୁ ଆଳୁ ଆଇଟମ ପସନ୍ଦ ନା କଣ।
ଆଜ୍ଞା।
ଆଳୁ ଖାଲି ଖାଇବୁ ତ ସବୁ ପ୍ରକାର ଭିଟାମିନ୍ କେମିତି ମିଳିବ।
ଆଉ ସେଇଟା ପାଟିକି କିଛି ଭଲ ଲାଗୁନି ଯୋଉଟା ପାଟିିକି ଭଲ ଲାଗୁଛି ସେଇଟା ଖ
ନାଇଁ ଯୋଉଟା ଶରୀର ପାଇଁ ସ୍ଵାସ୍ଥ୍ୟକର ସେଇ ଖାଦ୍ୟ ଖାଇବୁ।
ଆଜ୍ଞା।
ତୁ କଣ କଣ ପରିବା ଖାଉଛୁ ମତେ କହିଲୁ ଟିକେ?
ବାଇଗଣ ଖାଉଛି ଟମାଟୋ ଖାଉଛି ଆ କାକୁଡି ଖାଉଛି। କଲରା ଖାଉଛି ଆଉ ଭେଣ୍ଡି ଖାଉଛି।
କଲରା ଖାଉଛୁ?
ଆଜ୍ଞା।
ଆଉଁ ବୋଇତାଳୁ
ନାଁ ବୋଇତାଳୁ ଟା ଖାଉନି
ଆଉଁ ଗାଜର ବିଟି ଖାଉଛ ନାଁ ନାହିଁ?
ଗାଜର ଏମିତି ଟିକେ ଟିକେ ଖାଇଦଉଛି। ବିଟି ଖାଉନି ଆଉ
ବିଟି ଗାଜର ବିଟି ଖାଇବୁ ସେଥିରେ ଭିଟାମିିନ ଅଛି ରକ୍ତ ଅଭାବ ହବନି
ଆଜ୍ଞା।
ବୁଝିଲୁ?
ଆଜ୍ଞା।
ହଉ। ଆଉ ତୋତେ ଉଁମଁ ଆଉ ତୁ କଣ କରୁଛୁ ଏବେ?
ଏବେ ଏଇଠି ବସିିକି ଟିକେ ପଢୁଥିଲି ଆଉଁ
ଓ ହୋ ଖରା କେମିତି ହଉଛି ସିଆଡେ?
ଖରା ଏମିତି ଜୋରରେ ଟିକେ ହଉଛି ଘରୁ ବାହାରି ହଉନି ଏତେ ଖରା ଦଉଛି ଯେ
ହୁଁ। ଆମ ଆଡେ ବି ପ୍ରବଳ ଖରା ହଉଛି।
ଆଜ୍ଞା। ସବୁ ଆଡେ ତ ସେଇୟା
ହୁଁ। ଆଉ ଘରେ ଯୋଉଁ ଭଲ ମାନେ ରହୁଛି ଲାଇନ ରହୁଛି ଭଲସେ ନାଁ ବେଶୀ କ ସେଠି ଲାଇନ୍ କଟୁଛି।
ଏମିତି ଭୋଲଟେଜ ଉଁମଁ ବହୁତ ଟାଇ ଭୋଲଟେଜ ପାଉନି ଖରା ବେଳ ଟାଇମ୍ ଟା।
ଓ ହୋ ଫ୍ୟାନ ଫ୍ୟାନ ବୁଲୁଛି ଠିଁକୀରେ।
ଏମିତି ବୁଲୁଛି ଆଉଁ
ଓ ହୋ। ଖରା ବେଳେ ଘରେ କଣ ଶୋଇ ହଉଛି ନାଁ ଶୋଇ ହଉନି
ଶୋଇ ହଉଛି। ଏତେ ବି ଶୋଇ ହଉନି ଆଉ
ଓ ହୋ। ହଉ ଆଉଁ। ଆଉ ତୁ ଠିଁକ ଟାଇମ ରେ ଖାଁ ପିୟ କରୁଥୁବୁ ଖରାକୁ ବେଶୀ ଟାଇମ ଯିବୁନି।
ଆଜ୍ଞା। ଆପଣ କଣ କରୁଛନ୍ତି?
ମୁଁ ଏଇଠି ବସିଥିଲି ଯେ ଖାଇନି ଏତେ ବେଳେ ଯାଙ୍କେ ମୁଁ କହିଲି କଣ ଖାଇବି ବୋଲି ଭାବୁଛି। କଣ ମୁଁ ଖାଇବି କଣ ମୁଁ ଜାଣିପାରୁନି ମନେ ପଡୁନି ଏ ଯୋଉଁ ଖରା ହଉଛି ସେଥିରେ କିଛି ଖାଇବାକୁ ଇଚ୍ଛା ହଉନି। କଣ ଗୋଟେ ଭଲ ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଇଚ୍ଛା ହଉଛି। କଣ ଖାଇବି ବୋଲି କିଛି ମୁଣ୍ଡରେ ପଶୁନି?
ଏଁ ଦହି ପଖାଳ କରିକି ଖାଇଦଉନାହାନ୍ତି।
ହଁ ଠିକ କହିଲୁ। ଦହି ପଖାଳ ଯେ ମୁଁ ପରା ପଖାଳ ଭାତ କରିନି। ଦହି ପଖାଳ। ତତେ ଦହି ପଖାଳ କରି ଆସିଛି ତ?
ଆଜ୍ଞା।
ହଉ। ସେମିତି ଟିକେ ଦହି ପଖାଳ କରିକିନା ତୁ ଖାଇବୁ ଆଉ।
ଆଜ୍ଞା। ଆପଣ ବି କରିକି ଖାଆନ୍ତି?
ହୁଁ। ଆଉ ଥନ ଥଣ୍ଡା ଥଣ୍ଡା ଜିନିଷ ଖାଇବୁ ବେଶୀ ଏଁ ଛଣାଛଣି କି ବାହାର ଜିନିଷ କିଛି ବେଶୀ ଖାଇବୁନି।
ଆଜ୍ଞା।
ହୁଁ। ଖରାରେ କେମିତି ଅଂଶୁଘାତ ହଉଛି ଦେଖିଛୁ?
ହୁଁ, ଦେଖୁଛି ଆଉ।
ହୁଁ। କେତେବେଳୁ ସରକାର କେତେବେଳୁ ବନ୍ଦ କରିଛନ୍ତି ଯିବାକୁ ବାହାରକୁ। ଜାଣିଛୁ ତ।
ଆଜ୍ଞା ଜାଣିଛି।
ହୁଁ, ସେଇ ଟାଇମ ତାକ କହ ମାନେ ଯୋଉଟକ ଅଧିକ ଖରା ହଉଛି। ସେଇ ଟାଇମ ତକ ଘରୁ ପଦାକୁ ବାହାରିବୁନି।
ଆଜ୍ଞା।
ହୁଁ। ହଉ। ଆଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା, ଆପଣଙ୍କ ଘରେ?
ହଁ, ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ଦାଦାଙ୍କ ଦେହ, ସାନ ବୋଉଙ୍କ ଦେହ ସମସ୍ତେଙ୍କ ଦେହ ଭଲ ଅଛି।
ଆପଣଙ୍କର ମା ବାପାଙ୍କ ଦେହ?
ହଁ, ଭଲ ଅଛି ଯେ ଆଉ ଏମିତି ଟିକେ ଟିକେ କେତେବେଳେ କେମିତି ଦେହ ଖରାପ ହଉଛି ଆଉ। ଯୋଉ ଖରା ହଉଛି। ଖରାରେ ଯୋଉ ଯିବା ଆସିବା କରିବାକୁ ପଡୁଛି। ସେଇଥିପାଇଁ ଟିକେ ଉଁ ସାସ୍ଥ୍ୟ ଭଲ ରହୁନି ଆଉ।
ଆଜ୍ଞା, ମୁଁ ବେଶୀ ଟାଇମ କହିବେ ଖରାକୁ ବାହାରିବେନି।
ହଁ, ଆଉ ତୋ ନାନୀ ତା ଶାଶୁ ଘରୁ ଆସିଲାଣି ନା ଆସିନି।
ଆଜ୍ଞା, ଆସିନି ଆସିବ ରଜ ବେଳକୁ କହୁଛି ତ।
ଓହୋ! ହଁ, ରଜ ପର୍ବରେ ତ ଭଲ ଗାଁ ରେ ଭଲ ମଜା ହବ ଆଉ।
ଆଜ୍ଞା, ଆପଣଙ୍କ ଗାଁରେ ହଉନି କି?
ହଁ, ଆମ ଗାଁ ରେ ହଉଛି ଯେ। ସେ କିଏ ସାଙ୍ଗସାଥି ନାହାନ୍ତି। ବୁଲି ଯିବାକୁ ବାହାରକୁ ଇଛା ହଉନି ଏକୁଟିଆ ଘରେ ଘରେ ବସିଛି ଆଉ।
ଯିବ ସବୁଆଡେ ଟିକେ ବୁଲାବୁଲି କରିବ ମାଇଣ୍ଡ ଫ୍ରେଶ କରିବ ନା ଆଉ?
ହଁ, ତୁ ଆସୁନୁ ଏଇ ବର୍ଷ ଆମ ଗାଁରେ ବୁଲିବା ଆମେ।
ହଉ ଯିବି ଦେଖିକି ଯଦି ଖରା ଟିକେ କମିଲା ଆଉ।
ହଁ, ଖରା ଯୋଉ ହଉଛି ଏତେ ଜୋର୍ ସିଆଡେ କୁଆଡେ ତ ଯିବାକୁ ଇଚ୍ଛା ହଉନି। ଆଉ ଦେଖିବା ରଜ ବେଳକୁ ତ ମୌସୁମୀ ଆସିବାର ଅଛି। କି ବର୍ଷା ପାଗ କଲେ ପରିବେଶ ଟା ଥଣ୍ଡା ହେଇଗଲେ ଭଲ ଲାଗନ୍ତା।
ହଁ, ସେଇଆ ଆଉ ହଉନି ତ କାଇହିଁ ମୌସୁମୀ ଖରା ଏତେ ଜୋର ହଉଛି।
ହୁଁ। ହଉ ତୋ ନାନୀ ଆସିଲେ ତାକୁ କହିବୁ କହିବୁ ନାନା କଲ କରିଥିଲେ। ଆଉ ସିଏ ତ ଭୁଲି ଯାଇଛି କଥାବାର୍ତ୍ତା ହଉନି।
ଆସିଲେ କହିବି, କଲ କରିବି ଆପଣଙ୍କ କତିକି ଆଉ।
ହଁ।